ହୁଁ ଏଇ ବସ୍ ଆି ଭୋକ ଲାଗିଲାଣିି ଯାଉଛି ଖାଇବି ସରିଲା ଏବେ ଆଉ କଣ ତମେ? ଆଜି ହେଇଛି ଭାତ ଡାଲି ଆଉ ତରକାରୀ ଶାଗ ଭଜା ଆଉ ଏଇତ ଆଉ କଣ।
କଣ କୋଉ ତରକାରୀ ଖାଇବା ପାଇଁ ଭଲ ଲାଗେ?
ହୁଁ ମତେ ସେମିତିିନୁହୁଁ ସେମିତିିନୁହୁଁ ମ ମତେ ଛତୁ ଭଲ ଲାଗେ ଆଉ ପରିବା ପତ୍ର ରେ ପୋଟଳ ଖାଏ କୋବି ଖାଏ ଆଉ ହଁ ସବୁ ଖାଏ ବାକି ଅମୃତ ଭଣ୍ଡା ଖାଏନି।
ହଁ ଅମୃତ ଭଣ୍ଡା ଟା ଗଛରୁ ସାଙ୍ଗେ ସାଙ୍ଗେ ତୋଳେ ଅଧା ମାନେ ଆ ମାନେ ପାଚିଟି ଭଲ ଲାଗେ ଖାଇବା ପାଇଁ।
ହଁ ମୁଁ ଟୋଟାଲ ଖାୟେନି ଅମୃତ ଭଣ୍ଡା ମତେ ଭଲ ଲାଗେନି ହଁ।
କଞ୍ଚା ଥିବ ଆଉ ହଉଛି ମାନେ ସାଙ୍ଗେ ସାଙ୍ଗେ ଆମର ଗଛ ଅଛି ଦର ପଣିଚା ଥିବ ଆଉ ଛି ଏଠି ଅଳ୍ପ ଅଳ୍ପ ବଢିଆ ଲାଗେ ସେଟା ଖାଇବା ପାଇଁ ବେଶୀ
ଆଉ ତମ ଦେହ ପାା ସବୁ ଭଲ?
ହଁ ଦେହ ଭଲ ଅଛି ଥଣ୍ଡା ଗରମ ରୁ ଖାଲି ମୁଣ୍ଡ କ ବିନ୍ଧୁଛି ବେଳେ ବେଳେ।
ହଁ ଏି ଗରମ ହଉଛି ପୁଣି ଥଣ୍ଡାଛି ମୁଣ୍ଡ ବିନ୍ଛୁ ମ
ସେଇପା ଧୋଇ ହେଇ ହେଇ ବେଶୀ ଥଣ୍ଡା ହେଇଯାଉଛି।
ହଁ। ମୁଁ ଡେଲି କୁଆଡେ ବାହାରକୁ ଯାଉଛି ଖରରେ ପଣି ଡେଲି ଆସିକି ମୁଣ୍ଡ ଦୁଉଛି ତାପରେ ସନ୍ଧ୍ୟାବେଳଳେ ମୋ ମୁଣ୍ଡ ବି ହେଇଯାଉଛି।
ଆଉ ସନ୍ଧ୍ୟାବେେଳକୁ ମୁଣ୍ଡ ବିନ୍ଧିବା ପାଇଁ କେତେ ଏତେ ଏଇରା ଥଣ୍ଡା ଧରିବ ଏଇ ଖରାଦିନ ତ ଏଇା ଆଉ। ମତେ ମଝିରେ ଜର ହେଇଥିଲା ଏତେ ମାନେ ଗରମ ରମକୁ ଜର ଦିନରେ ହେଲେ ତାର ଅଲଗା ପ୍ରକାର। କର।
ହଁ ଆ ଚିଚିଟା ଲାଗିବାଲି ଗରମ ହଉଥିବ ପୁଣି ଏ ସେ ଜର
ଆପଣଙ୍କ ରଜ ଘର ସେଲିବ୍ରେସନ ହୁଏ ନା ଗାଁରେ?
ଗାଁ ରେ ଯେମିତି ଦୋଳି ଫୋଳି ଲାଗେ ସବୁ ଆଉ ଅଲଗା ସେପଟେ ଦୂର ଦୂର ଜାଗା ଟିକେ ହୁଏ ଆମ ପାଖ ପାାଖ ଏତେ ନୁହଁ ଆଉ ତମ ଘାରେ ଭଲ
କେମିତି ସେଲିବ୍ରେସନ କରଥିଲେ?
ପିଲାଦିନ ରଜ ର ବହୁତ ମଜା ଥିଲା ସେ ଡ୍ରେସ ପିନ୍ଧିବା ପାନ ଖାଇବା ସାଇକେଲ ଧରିକି ଗୋଟେ ବଲିବ
ପୁରା ଜିତି ନା?
ଦିଦି ପୁରା କାନ୍ଦିବ ମୁଁ ତିନିଟା ଦରକାର ମାନେ ଦରକାର। ଆଉ ଏବେ ଡ୍ରେସ ହେଲେ ହଉ ନହେଲେ ନାଇଁ କଣ ଯାଉଛି ଡ୍ରେସ ରଉ। ଏବେ ଆ ଏ ଆଗରୁ କଣ ମାନେ ସବୁବେଳେ ଡ୍ରେସ ହୁନଥିଲା ଏଇ ରଜ ହଉ ଅଷ୍ଟମୀ ହଉ କି କୌଣସି ଇଏ ହଉ ସେ ହଉଥିଲା ଏ ଏବେ କଣ ଯେତେବେଳେ ମନେ ହେଇଛା ସେତେବେଳେ ଡ୍ରେସ ନେଇକି ଆସ ଏ ଆଜି ଡ୍ର ନାଇଁ ଏଇ ଡ୍ରେସ ଆଉ ସେ ନୂଆ ଡ୍ରେସ ପିନ୍ଧିବାର ଆଉ ମଜା ଅଛି ନା ଆଗରୁ ଯେମିତି ପିଲାବେଳେ ଥିଲା ମୁଁ ଗୋଟେ ଯଦି ନୂଆ ଡ୍ରେସ ଆସିବ ସମସ୍ତଙ୍କୁ ବୁଲି ବୁଲିକି ଦେଖେଇବ ଏଇ ମୁୋ ନୂଆ ଡ୍ରେସ ଆସିଛି।
କଣ ମାନେ ଆମେ ସବୁବେଳେ ଅନିତାଉ କୋଉ ବସି ଆଷା ହବ କି ପଥରେ ଆଣିବା ଏବେ କଣ ଯେତେବେଳେ ମନ ହେଲେ ବି ଆମେ କିଣିଦଉଛୁ।
ହୁଁ ଦେଖିବା କଣ ହଉଛି ଆଉ।
କେତେ କେତେ ଡିଫରେନ୍ସ ହେଇଯାଉଛି ମାନେ ସବୁ ନ ଦିନ ମାନେ ଚେଞ୍ଜ ହଉଛି।
ଯେତେ ବଡ ହଉଛନ, ଲାଗୁଛି ଜୀବନରୁ ସେତେ ଖୁସି ପଳଉଛି।
ଖୁସି ପଳଉଛି। ହଁ ବା ଛୁଆ ବେଳେ ସେମତି ସ୍କୁଲ ଛୁଟି ହେଲେ। ମାନେ ଏଇ ଯୋଉ ରଜ ଛୁଟିରେ ମାନେ ମାମୁଁ ଘରକୁ ଯିବାର ଖୁସି ହଉଛି, ଅଲଗା ପ୍ରକାରର।
ହଁ।
ଆଉ ଏବେ ଆଉ ସେ ସବୁ ନାହିଁ। ସମୟ ଅନୁସାରେ ସମସ୍ତେ ବଦଳି ଯାଉଛନ୍ତି। ତାପରେ ସେ ସ୍ନେହ ମ ତ ସବୁ ବି ଦୂରେଇ ଯାଉଛି।
ହୁଁ। ଆ କଣ ହଉଛି, ଆଉ କଣ କରିବା ସମୟ ସହିତ ସବୁ ବଦଳୁଛି, ଆମେ ବି ବଦଳୁଛୁ।
ବଦଳୁଚନ୍ତି। ଦିନ ଦିନ ବଡ ହଉ
ଆଉ, କିଛି ମାନେ ଉପାୟ ବି ନାହିଁ, ଆମେ କିଛି କରିବି ପାରିବାନି ନାହିଁ।
ହଁ।
ହୁଁ। ଆଉ,
ଆପଣଙ୍କୁ, ମାନେ କୋଉ ଡ୍ରେସ୍ ଭଲ ଲାଗେ? ଅନ୍ ଲାଇନର ଡ୍ରେସ୍ ଅନ୍ ଲାଇନ ନା ଅଫ୍ ଲାଇନ ଡ୍ରେସ୍ ଭଲ ଲାଗେ ବେଶି?
ହୁଁ, ରଜ ପାଇଁ କି ପିଠାପଣା ହବ ସବୁ?
ରଜରେ ହବ, ପୋଡପିଠା ହୁଏ। ଆଉ ଏଣ୍ଡୁରିପିଠା ହୁଏ, ଚକୁଳିପିଠା ହବ।
ଆ ଖାଇବ ଆଉ। ଗଲା ଆଜି
ହଁ, ମତେ ଭଲ ଲାଗେ। ଏଣ୍ଡୁରିପିଠା ଭଲ ଲାଗେ, ଆଉ ଖାଇକି ଘରେ ମୋବାଇଲ ଦେଖି, ରିଲ୍ସ ଦେଖ।
ଶୁଅ। ଆଉ କଣ ତାପରେ ତା ସେଥି ଭିତରେ ରଜ ବି ସରିଯିବ।
ଅଜ ବି ସରିଯିବ। ହଁ।
ରଜ ସରିଗଲେ ସଇଲା। ରଜ ରଜ ରଜ ରଜ ସଲା। ତାପରେ, ସବୁଠୁ ଦୁଃଖ ବେଳା ଟା କେତେବେଳେ ଆସିବ କହିଲୁ? ଏଇ ତାପରେ ରଜ ପରେ ସ୍କୁଲ କଲେଜ ହଠାତ୍ ଛୁଟ୍, ମାନେ ଖୋଲିଯିବ। ବା ସେଇଟା ବହୁତ ଦୁଃଖ!
ସବୁ ତାପର ଦିନ, ମାନେ ଏତେ ଗ୍ୟାପ୍ ନୁହଁ କି! ମାନେ ଚଉଦ ପଦର ଷୋହଳ ହେଲା ସତର ତାରିଖ୍
ସତର ତାରିଖ୍ ଖୋଲିଯିବ। ଇଏ ବହୁଦ ମାନେ, ସମସ୍ତେ ଯୋଉଁ ମାନେ ସବୁ ହଷ୍ଟେଲରେ ରହୁଥିବେ। ସବୁ ଯିବେ, ସେ ଯୋଉ ଦୁଃଖ! କୁହନା, କୁହନା ଛୁଟି କିଛି
ମୁଁ, ତ କେବେ ହଷ୍ଟେଲରେ ରହିନି। କିନ୍ତୁ, ହଷ୍ଟେଲ ପିଲା ବୁହୁତ ଦୁଃଖ ତ ଘରକୁ ଗୋଟେ ଆସିଥିବୁ।
ସେମିତି ନୁହଁ, ସମସ୍ତଙ୍କ ଜୀବନରେ ତ ଦୁଃଖ ଅଛି। କିନ୍ତୁ ଘର ଦୁଆର ବାପା ମା ଛାଡିକି। ଟିକେ ରହିଗନି କଷ୍ଟ। ଏସଆଉ
ମୁଁ, ଆଜି ପର୍ଯ୍ୟନ୍ତ କେବେ ରହିନିି ହଷ୍ଟେଲ? ମୁଁ ବି କେବେ କହି ମାନେ, ମୁଁ ଆ ପରେ ପଦାରେ ରହିବି କେଏଁତି?
ହଁ, ଜବ୍ ଫବ୍ କଲେ ତ ରହିବାକୁ ପଡିବ। ସେତ୍
ସେଇପା ହଁ। ମୁଁ ପ୍ଲସ ଟୁ ବି ମାନେ ରହିଛି ଘରେ। ମାନେ ସ ମାନେ ସବୁବେଳେ ଘରରେହିଁ ଯାଇଛି। ଏବେ ଭାବୁଛି ମୁଁ ଯୋଉଠି ରହିବି, କିଁତି ରହିବି?
ହୁଁ, ନା ସେମିତି କିଛି ନୁହେଁ, ରହିଲେ ଅଭ୍ୟାସ ହେଇଯିବ, ଧୀରେ ଧୀରେ ଆଉ। ଟିକେ କଷ୍ଟ ହବ ଆଗେ। କିମ୍ବା କି
ତାପରେ ଆମର ଯୋଉ ବଡ ପରିବାର। ମୁଁ ଭାବେ ବଡ ପରିବାରକୁ ଛାଡିକି କେମିତି ରହିବି ଯାଇଁକି?
ହୁଁ।
ଖୁସି ଲାଗେ। ଆମ ଘରେ କିଛି ଗୋଟେ ପର୍ବ ପର୍ବାଣୀ ହଉ କି, ଘରେ କିଛି ପୂଜା ହେଲେ ପୁରା ଘର ମାନେ, ବହୁତ ଲୋକ ନା ଆମର। କହନି ମଜାମସି ସବୁବେଳେ।
ଜଏଣ୍ଟ ଫାମିିଲିରେ ତ ବହୁତ ମଜା!
ହଁ ବା। ସେ ଟା ଭାବୁ କୁଆଡେ ମାନେ ଅଁ କେଉ ଛାଡିକି କାହାକୁ ଯାଇ ହୁଏନି କିନ୍ତୁ ମତେ କୋଉ ବନ୍ଧୁବାନ୍ଧବ ଘର ବି ଭଲଲାଗେନି। ଯିବା ପାଇଁ ନିଜ ଘରେ ଠିକ ଭଲଲାଗେ।
ହଁ ସେଇମାନେ ଦେଖ ସମସ୍ତେ ଗୋଟେ ଜାଗାରେ ବସିଥିବେ ସମସ୍ତେ ମଜା ମଜା କଥା କହୁଥିବ। ତ ସେଇ ମୁଁମେଣ୍ଟ ଟା ସବୁବେଳେ ମିସ୍ ମନେପଡିବ। ରୁଷିବୁ ଆଉ।
ଘରେ ସମସ୍ତେ ଭଲ ଅଛନ୍ତି?
ଆଉ?
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘର ସମସ୍ତେ ଭଲ ଆଉ।
ଆଉ ବର୍ଷା ଉଠେଇଚି ନା ଆଜି ପାଗ କେମିତି ଅଛି?
ପାଗ ବହୁତ ଅଛି ଖରା ପୂରା ଗରମ।
ଖରା ହଉଚି ପ୍ରବଳ ଏପଟେ ଏତେ ଖରା ଆଜି ନାଇଁ କାଇଁ।
ନାଇଁ ଆଜି ଏପଟରେ ବହୁତ ଖରାପ ହଁ ଗରମ ଗୁଳୁ ଗୁଳି ତ ସବ୍ ବୁ ବେଳେ ହଉଚି ସେ କଣ ଛାଡୁଛି କି? କଣ କରିବା ସିଏ ଆଉ ଗରମ ଗୁଳୁଗୁଳି ତ ହବ ଆଉ ତାକୁ ଆଉ କିଏ ଅଟ କେଇ ପାରିବ ନା?
ସିଏ ଅଟକେଇ ପାରିବେ କି ହେବନି।
ଆମ ହାତର କଣ ଅଛି ତାକୁ ଅଟକେଇବା ପାଇଁ ଆଉ କିଛି ଦିନ ପରେ ଏ ଏ ମୌସୁମୀ ପଳେଇ ଆସିବ ଆଉ।
ଆପଣଙ୍କ ଛୋଟ ବେଳର ଗୋଟେ ମେମୋରି ମତେ କୁହନ୍ତୁ ଯୋଟା ଆପଣ କେବେ ଭୁଲି ନାହାନ୍ତି।
ଛୋଟବେଳେ ସବୁଠୁ ହେଲା ସେତେବେଳେ ଲାଇଫରେ କିଛି ଟେନସନ ନଥିଲା। ଖାଉଥିଲୁ ବୁଲୁଥିଲୁ ମଜାମସ୍ତି କରୁଥିଲୁ। ଆଉ ମାନେ କିଛି ବି ମାଇଣ୍ଡରେ ନଥିଲା କି ଆକୁ କରିବି ତାକୁ କରିବି ଏମିତି କି ପ୍ଲସ ସଟୁ ଯାଏ ବି କିଛି ବି ନଥିଲା।
ପ୍ଲସଟୁ ପରେ ଅଲଗା ଦୁନିଆ ହେଇଗଲା।
ପ୍ଲସଟୁ ପରେ ସବୁଠୁ ମାନେ ଟେନସନ ଆସିଗଲା କି ସେତେବେଳେ ଲାଗୁଥିଲା କଣ ହଁ ମୁଁ ଗୋଟେ ଛୋଟ ପିଲା ଅଛି ପ୍ଲସ ଟୁ କରୁଚି ତାପରେ ଆହୁରି ବି କିଛି ପଢିବି। ଏମିତିଆ ଥିଲା ଏବେ କେମିତି କୋଉଠି ମାନେ ଲାଗିବି ଘର ଟିକେ
ନ ଦି ମୁଁ ଭାବି ସେଙ୍କ ବଡ ପିଲା।
ଏବେ ଏବେ ନିଜେ ଏବେ ମାନେ ଭିତରେ ଗ୍ରାଜୁଏସନ କରୁଥିଲି ସେତେ ଲାଗୁଥିଲା ଆମକୁ କିଏ ଦେଖି କହିବେ ଆମେ ଗ୍ରାଜୁଏସନ କରଚୁ ବୋଲି?
ଆଉ ମାନେ ପିଲା ଦେଖିବ ତମ ଦିଦି ମାନେ ହୁଅନ୍ତୁ ଘରେ କି ଗ୍ରାଜୁଏସନ କରି ତାକୁ ଦେଖିଲେ ତ ଏଇ ଯାହା ହଉ ବଡ ପିଲା ନା କିନ୍ତୁ ଆମକୁ ଦେଖିଲେ ମତେକାଇଁ ଲାଗେନି ବି ଆଜି ଆ ଆମେ ବଡ ହେଇଗଲୁୁ ଏତେ ବଡ ହେଇଗଲୁଣି, କି ମାନେ ଆମର ସରିଲଣି ସବୁ ଏଇଠି ଏଇଠ ଦିନ ଦିନ ସରିଯାଇଚି ଗ୍ରାଜୁଏସନ କମ୍ପିଲଟି ସବୁ କମ୍ପ୍ଲିଟ ହେଇଗଲାଣି।
ହଁ। କରିଆ ସମୟ ସହିତ ଏତେ ବଦଳି ଯାଉଚି ଜଲଦି ଜଲଦି ସବୁ ହେଇଯାଉଚି ଆଉ ଠିକ ଜଣା ବି ପଡୁନି।
ହଁ। ନାଇମ ଏମିତି କୋଉଠି କଣ ହେଇଯିବ ପହଞ୍ଚିବ ଆମେ
ହୁଁ।
ଚାଲ ଚାଲି ଜବ୍ ଲାଗିଯାଉ ସମସ୍ତଙ୍କର ସମ
ହଁ ସମସ୍ତେ ଭଲରେ ରହିଲେ ଆମେ ବି ଖୁସି। ଆ
ଘରେ ସମସ୍ତଙ୍କୁ ଖୁସିରେ ରଖିଲେ ତାଠୁ ବଡ ଖୁସି ଆଉ କଣ ଅଛି। ନିଜେ ବି କିଛି କରୁଥିବୁ ହେଲ୍ପ କରି ପାରୁଥିବୁ ସମସ୍ତଙ୍କର।
ହଁ ତାପରେ ସେ ପଇସା କାହାକୁ ବି ଦରକାର ନୁହେଁ। ସମସ୍ତ ଙ୍କୁ ପଇସା ଦରକାର। ତାପରେ ଏବେ ଯୋଉ ସବୁ ମାନେ ମାର୍କେଟରେ ଯୋଉ ଭଳିଆ ମାନେ କ ସୁନା ରେଟ ସବୁ ହେଲାଣି ଚଳିବା ବି ବହୁତ କଷ୍ଟ।
ଷ୍ଟ ହଁ।
ହୁଁ। ଆଉ ସବୁ କଣ?
ଏ ସବୁ କଣ ଏଇ ଘରେ ସମସ୍ତେ ବସିଛନ୍ତି, ରୋଷେଇ ବାସ ସରିଲାଣି। ତାକୁ ଯାଇଁ ଖାଇକି ଖରାବେଳେ ତ ଶୋଇ ଏଇ ଗଡପଡ ହଉଚି। ଶୋଇ ପଡେ ବେଶୀ, ତାପରେ ଆଜି କିନ୍ତୁ ଫିଲିମ୍ ଦିଟା ଡାଉନଲୋଡ କରିଛି ଦେଖ
ଉଁ ହୁଁ ହୁ।
ଖରାବେଳେ ଶୋଇ ପଡ଼ିଲେ ମା ମାନେ ଉଠିଲେ ଭଲ ଲାଗୁନି ମାନ୍ଦା ମାନ୍ଦା ଲାଗିବ ଖରାବେଳ ଟାରେ।
ଯେତେବେଳେ ମୁଁ ହଷ୍ଟେଲରୁୁ ଆସୁଥିଲି ଘରକୁ ଦି ଚାରି ଦିନ ପାଇଁ ଆସୁଥିଲି ସେତେବେଳେ ମତେ ରହିଆ ପାଇଁ ଇଚ୍ଛା ହଉଥିଲା କି ନା ମୁଁ ହଷ ଷ୍ଟେଲ ଯିବିନି ବୋଲି। ଏବେ ଯେତେବେଳେ ଆସି ଘରେ ରହୁଚି, ହେ ହଷ୍ଟେଲ ପଳେଇଲେ ଭଲ ହଁ ହଷ୍ଟେଲ ପଳେଇଲେ ଭଲ।
ବୋରିଂ ଲାଗୁଥିବ ନା ଘରେ କେତେ କଁ କରିବ।
ହେଇ ଯାଇଛନ୍ତି ଏକୁଟିଆ ଘରେ ଭଲ ଆ ଲାଗୁନି ଆଉ।
ମୁଁ ବା ସେଇ ମୁଭି ସବୁ ଡାଉନଲୋଡ କରିଥିଲି ବସିକି ହଁ।
ମୁଁ ବି ସେଇ ସିରିଜ ବସିକି ଦେଖେ ଆଉ କଣ କାମ ଆଉ କଣ କରିବୁ। ଆଉ ପଢାପଢି ବି ଏବେ ନାହିଁ ଟିକେ।
ଯାହା ବସକି ଘରେ। ଟାଇମ ପାସ୍ କର ଆଉ କଣ କରିଆ।
ହଁ ଆଉ କିଛି ଉପାୟ ବି ନାହିଁ। ହଁ କହିଲି ଆଉ ମତେ ଭୋକ ଲାଗିଲାଣିି
ହଁ ହଁ ହଉ ତମେ ଯାଅ ଖାଇବ, ମୁଁ ବି ଯାଉଛି ଖାଇବି।
ହୁଁ ହଉ।
ରଖୁଚି।
ହୁଁ।